ହାଲୋ। ଦିଦି ଦିଦି ନମସ୍କାର କଣ କରୁଥିଲେ?
ନାଇ ଏଠି ବସିଛି ଆଉ।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆପଣ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଦେହପା ଭଲ ଅଛି ନା?
ଆଜ୍ଞା ଭଲ ଅଛି।
ଆଉ କେତେବେଳେ ଘର ଆଡେ ଆସୁନାହାନ୍ତି।
ହଉ ଯିବା ଆଉ ଟିକେ ସମୟ ବାହାର କରିକି ସବୁବେଳେ ତ ବ୍ୟସ୍ତ ରହୁଛେ। କେତେବେଳେ ଟିକେ ସମୟ ବାହାର କରିକି ଯିବା ଆଉ।
ହଁ ଏବେ କଣ କରୁଛନ୍ତି?
ବସିଛି ଏଠି କିଛି ନାହିଁ ଖାଇକି ଏମିତି ଦିପହରେ ବସିଛି ଆଉ।
ଆଉ କହୁଛନ୍ତି ବ୍ୟସ୍ତ ରହୁଛନ୍ତି ତ ସେଇ କଥା କହିଲି ମୁ କଣ ଜପ୍ ଫବ୍ ଲାଇନରେ ଅଛନ୍ତି ନା କଣ।
ନାଇଁ ଏମିତି ହାଉସ ୱାଇଫ ଘରେ ଅଛି।
କଣ ହବ ହାଉସ ୱାଇଫ ହେଲେ ଭଲ ବହୁତ ଭେରାଇଟି ର ରୋଷେଇ ବି ଜାଣିଥିବେ ରୋଷେଇ କରୁଥିବେ।
ହଁ ରୋଷେଇ ଭେରାଇଟି କିଛି ନାହିଁ, ଏମତି ନର୍ମାଲ, ମତେ ଟିକେ ଆକଚୁଆଲି ଟିକେ ମି ମିିଠା ଉପରେ ଖାଇବାକୁ ଭଲ ଲାଗେ, ନହେଲେ ନର୍ମାଲ ରୋଷେଇ ଏ ଟାଇପ ର ଆମର ହୁଏ ଆଉ। ବେଶୀ କିଛି ଆଇଟମ ମୁ ସେମିତି କରରେନି, ତାପରେ ଯୋଉ ଭଳି ଖରା ଗରମ ହଉଛି। ରୋଷେଇ ଘରେ ଜମା ପଶିବାକୁ ଇଚ୍ଛା ହଉନି। କେମତି ରୋଷେଇ କରିକି ଜଲଦି ରୋଷେଇ। କେବେଠୁ ବାହାରେ ଯିବାର ଅଛି ଆମର। କହିବାକୁ ଗଲେ ତ ଆମର ଆଜ୍ଞା ବେଶୀ।
କ୍ଷୀରି ତ ଜଣାଥିବ ନା ଆପଣଙ୍କୁ?
କ୍ଷୀରି ତ ଚାଉଳ କ୍ଷୀରି ହଁ କ୍ଷୀରି ଜଣା ଅଛି।
ଟିକେ ମତେ ପ୍ରୋସିଜର ଟା ଟିକେ ବତେଇଦେବେ।
ହଁ
କହିଦେଲେ କେମିତି କଣ ଫାଷ୍ଟ ଲାଷ୍ଟ ଯାଇ ଥିବ ଯାଇକି, ମାନ ଟିକେ କହିଦେଲେ। ମୁଁ ସେଇ ହିସାବରେ ପଢିବି
ଆମର ବାସୁମତୀ ଚାଉଳ ଯୋଉଟା ଅଛି ଆମର ଅରୁଆ ଚାଉଳ। ସେ ବାସୁମତୀ ଚାଉଳ ଆଜ୍ଞା।
ଉସୁ ହଁ ବାସୁମତୀ ଚାଉଳ ଆମର ଆଣିବେ ତାପରେ ଆମର ଯଦି ଆପଣ ପ୍ରେସର କୁକର ରେ ବନେଇବାକୁ ଚାହୁଁଛନ୍ତି, ଜଣେ ଜଣେ କେବେ ଟିକ ରାତିରେ ଆମର ବସେଇକି ଚୁଲିରେ ଯୋଉଟା ଆମର କରି କରନ୍ତି ସେଇଟା। ଡେ଼କଚିରେ ବି ଆଜ୍ଞା। ଆଜ୍ଞା ଫାଷ୍ଟ ରେ ଆମର କଣ କରିବା ନା ଆମର ଘିଅ ଥିବ ଘରେ ଗୁଆ ଘିଅ, ହଉ କି ଆମର ତାକୁ, ଆଜ୍ଞା। ସେ ଘିଅଟାକୁ ଫାଟ୍ସ ରେ ଗରମ କରିବ, ଟିକେ ମେଲ୍ଟ କରିବ, ଆମର ବି ଯାହାବି ଡ୍ରାଏ ଫ୍ରୁଟ ହେରିକା ଆମେ ଯଦି ପକେଇବା କାଜୁ ହେଲା ଆମର ଖୀସମିସ୍ ଆଜ୍ଞା ତାକୁ ଟିକେ ମାନେ ଛୋଟ ଛୋଟ କରିକି, ପିସି ପିସି କରିକି କାଟ
ହାଲକା ଭାଜିଵା ବେଶୀ ଗାଢା କରିବାନି।
ଆଜ୍ଞା ସେଟା ଟିକେ ଭାଜି ଦେଇକି ତାକୁ କାଢିଦେବେ, ତାପରେ ସେଇ ତେଲରେ ଆମର ଯୋଉ ଆମର ଘିଅ ଯୋଉଟା କି ଥିବ ଆମର, ସେ ଘିଅରେ ଆମର ଟିକେ ଚିନି ଅଳ୍ପ, ଆମର କଲର ପାଇଁକା ଅଳ୍ପ ଟିକେ ଚିନି ସେଟା କରମାଲାଇଜ୍ କରିଦବା, ଟିକେ ମେଲଟ ହେଇଗଲା ପରେ ରେଡ କଲର ଯେତେବେଳେ ହେଇଯିବ ଆମର ଗୋଲଡେନ କଲର ସେତେବେଳେ ଆମର ସେ ଚାଉଳଟା ଆମର ଯଉ ବାସୁମତୀ ଚାଉଳ ତାକୁ ଧୋଇକି ରଖିଵଥିବା ଆଉ ସେଇଟା ସେଥିରେ ପକେଇ ଦେଇକି, ତାକୁ ଟିକେ ସମୟ ଜଷ୍ଟ ହାଲକା ଭାଜିବା। ସେଇଟା ହେଇଗଲା ପରେ ଆମ, ର ଅଳ୍ପ ଟିକେ ଜଷ୍ଟ ଭାଜି ହେଇଗଲା, ଲାଖି ଲାଖି ଯେତେବେଳେ ଯିବ ସେତଳେ ଆମର ପାଣି ଦେଇଦେବା।
ତାପରେ ସେଇଟା ପାଣି ଦେଇଦେଲା ପରେ, ଅଟୋମେଟିକ ସେ ଚାଉଳ ଛାଡିବ ତାପ କଣ୍ଟିନ୍ୟୁ ଏମିତି ଘାଣ୍ଟୁଥିବେ କାଳେ ତଳେ ଲାଗଯିବ ଲାଗିଗଲେ ପଡିଯିବ ନା। ତାକୁ କଣ୍ଟିନ୍ୟୁ ଘାଣ୍ଟୁଥିବେ ଏଇ ଟାଇପ୍ ତାପରେ ସେଟାକୁ ଆଜ୍ଞା ଆଜ୍ଞା ସେଟା ତାପରେ ତେଜପତ୍ର ବି ପକେଇ ଦେଇଥିବେ ତା ବାସ୍ନା ପାଇଁକାା ସେଇଟା ବି ପକେଇଲେ ଭଲ ଲାଗେ, ତାପରେ ସେଟାକୁ ଘାଣ୍ଟିବେ ଏମିତି, ଲୁଣ ଟିକେ ଜଷ୍ଟ ପକେଇଦବେ, ତାକୁ ଛାଡ଼ିଦେବେ ରେଷ୍ଟ ଛାଡି ଦେବେ ସେ ତାର ଧୀରେ ଧୀରେ ଫୁଟିବ ଏମିତି ଫୁଟି ଫୁଟି ଫୁଟି ଫୁଟି ଫୁଟି ମଝିରେ ମଝିରେ ଖାଲି ତାକୁ ମାନେ ଦେଖିକି ଖାଲି ଘାଣ୍ଟୁଥିବେ। ତାପରେ ସେଇଠୁ ଆମର ହଁ ତାପରେ ସେଇଠୁ ଆମର। ସେଇଟା ହେଇ ଆସିବ ଯେତେବେଳକୁ ଆମର ପୁରା ଭାତ ଟାଇପ ର ହେବ ତାପରେ ଫୁଟି ଫୁଟି ପୁରା ଯାଉ ଟାଇପ ର ଯେତେବେଳେ ହେଇଯିବ ଆମର ପୁରା ମାନେ କଟି କାଣ୍ଟି ତାପରେ ମଝିରେ ମଝରେ ଦେଖି ଆପଣ ଗରମ ପାଣି ଟିକେ ଟିକେ ଦଉଥିବେ, କାହିଁକିନା ସେଟା ଆମର ଯେ ପାଣି ଆମେ ବି ଏତେ ଭାଗ ମାପରେ ଦେଇ ପାରନ୍ତି ନା, ଆମେ ବି ପ୍ରପ୍ ପର୍ ରୋଷେଇୟା ନୁହଁ, ଆମେ ଏମିତି କରୁ ତ ଆମେ ଦେଖିକି ମଝିରେ, ମଝିରେ, ଟିକେ, ଟିକେ ପାଣି ବି ଦଉଥିବା। ବେଶୀ ପାଣି କରିବେନି କି, ବେଶୀ ମାନେ ବହୁତୁବହଳା ରଖିବେନି। ତ ଏମିତି ଦେଇ ସାରିଲା, ଯେତେଳେ ଚାଉଳ ଟା ପୁରା ମେଲଟ୍ ହେଲା ଭଳିଆ ହେଇଯିବ, ଆମର ସେତ୍ ତେବେଳେ କଣ କରିବା? ମେଲ୍ଟ ନୁହଁ, ଟିକେ ଜଷ୍ଟ ଥିବ ଅଳ୍ପ, ଅଳ୍ପ, ତା'ପରେ ଆମର ସିଜା କ୍ଷୀର ହଁ, ସିଜା କ୍ଷୀର ଥିବ। ବ ଆମର ଦେଇଦବା। ତା'ପରେ ସେ ଏଥିରେ ଘଣ୍ଟା ଘଣ୍ଟି ପରେ, ତା'ପରେ ଚିନି ଆମର ଥିବ, ଚିନି ପକେଇଦବ। ଆମର ଗୁଜୁରାତି ବି ରଖିଥିବେ। ଗୁଜୁରାତ୍ ତିକି ଗୁଣ୍ଡ କରିକି, ଆଜ୍ଞା, ସେ ଚୋପା ସହ ଏମିତି ପକେଇଦେବେ। ତା ହଁ, ଲବଙ୍ଗ ଯଦି ପକେଇବାକୁ ଚାହୁଁଛନ୍ତି। ସେଇଥିରେ ଲବଙ୍ଗ, ଗୋଲମରିଚ ଯାହା, ପକେଇବା କଥା ପକେଇବେ ଗୋଟା। ଆଉ, ହେଲା ଆମେ ତା କୁ ତା'ପରେ ମିକ୍ସ କରିଦେଲା ପରେ, ଆମର ଲାଷ୍ଟ ଟ୍ ରେ ଆମର, ପକ୍କା ହବ। ଯେତେବେଳେ ହେଇଯିବ, ବନ୍ଦ କରିଦବା-ଆ। ତା'ପରେ ଲାଷ୍ଟରେ ଆମର ଯଉ ରଖିଥିବା, ଆମର ମିଲ୍କ ମେଡ଼୍ ଯଦି ପକେଇବାକୁ ଚାହୁଁଛନ୍ତି ତା, ହେଲେ ହେଇଡ଼ା ଉପରେ ପକେଇ ଦେଇକି ବାସ୍ ଢାଙ୍କୁଣୀ ଘୋଡେଇଦବ ଆଉ।
ହଁ, ହେଇଯିବ, ତା'ପରେ ଆମର ଘର ତିଆରି ପ୍ରସ୍ତୁତ-ଅ
ତା'ପରେ ଏଇଟା ଆମର ଘର ତିଆରି କ୍ଷୀରି ହେଲା ଭୋଜିରେ, ସେ କେମିତି କଣ କରୁଛନ୍ତି? ସେଇଟା ତ ଆମେ ପ୍ରୋସେସ୍ ତାର ଜାଣିନେ। ହଁ, କିନ୍ତୁ ଏଇଟା ଆମର ଘ ଅରେ ଏମିତି ଆମେ ବନଉଛୁ ଆଉ।
ଆଛା, ଆଛା, ଦିଦି ମୁଁ, ହଉଛି ଗୋଟେ
ଆପଣ ଧଳା ଯଉଁ ଆମ ମଣ୍ଡା ପିଠା ଖାଇଛନ୍ତି? ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ। ହ୍ୟାଲୋ!